ହାଲୋ ହାଲୋ। ହ୍ୟାଲୋ। ହାଲୋ। ହ୍ୟାଲୋ କୋଉଠୁ ହ୍ୟାଲୋ ବିଡ଼ିସ୍ ରାହୁଲୁ ଆ
ହ୍ୟାଲୋ।
ହାଲୋ।
ସୁବିଲା।
ହଁ ସେତଅଳୁ କିଛି ଶୁଭୁ ନଥିଲା।
ହଁ ପରା ସୁପନଥିଲ ତ ହଁ କ, ଣ କରୁଛ
ଏଇଟି ଇରେ ଏମିତି ହଉଚି ଫୋନ ଟା ଆଉ।
ରୋଷେଇ କଣ?
ରୋଷେଇ ପୋଟଳ ଆଳୁ ଭଜା ଜହ୍ନି ଭଜା। ହଁ ପଢ଼ିବୁୁରେ।
ଏ ହଉଚି ବାପା ପାଇଁ ଭାଜିଥିଲି ନନା ଖାଇକି ଗଲେ। ଆଉ ତାଙ୍କର ମନେ ନାହିଁ ଭାତ ବାଢ଼ିକି ଥୋଇଛି ଆଉ ନେଇନାହାନ୍ତି ଆଉ ପୋ ଫୁଲ ଭଜା ରହିଲା ନ ରହିଲା ଆଉ ଜନ୍ମି ଦି ଟା ଭାଜିଦେବି ଆଉ। ମୁଁ ଆଳୁ ପୋଡ଼ିଲି ବାପାଙ୍କ ପାଇଁ ଭଜା ସବୁ ପୁରେଇ ପୁରେଇକି ରଖିଲି। ସିଏ ନନା ତାଙ୍କର ହାଡ଼େ ପଳେଇଲେ ତାଙ୍କର ଆଉ ମନେ ନାହିଁ ବାଡ଼ିକି ଥୋଇଲି। ଆଉ ପୁରଇ ନବା ପାଇଁ ତାଙ୍କର ମନ ନାହିଁ। ହୁଁ ଦାଉ ଖାଉ କ, ଣ କରିବା ମୁଁ ଫୋନ୍ କଲା ବେଳକୁ ଉଠେଇ ଥିଲେ ସାଙ୍ଗେ ସାଙ୍ଗେ ଏଇଠି ନେଇଯାଇଥାନ୍ତି ଆଉ ସେ ଉଠେଇଲେନି ପାଁ ଛଅ ଥର କଲି କାହିଁକି ଉଠେଇଲା ବେଳୁ କେନ୍ଦୁପଡ଼ା। ଆଉ କଣ ହାଟକୁ ଡ଼େରି ହେଲାଣି ଆଉ କ ଣ ଆସିବେ ନଉଟିକି କହିଲେ ମଁ ଯାଉଚି ହେଥି ବାପା ଏଠି ଖାଇବା ପିଇବା କିଣିକି ଦେଇଦିଏ ବାପାଙ୍କୁ ଖାଇବା। ହେ ସେ ତାଙ୍କର ହଁ। ତିଏ ଖାଇକି ଗଲେ ବାପା ଆମ ପାଇଁ ନେଇକି ଦେଇଥାନ୍ତି ଖରା ବେଳ ପାଇଁ। ଆଉ ବାପା ଆଗେରେ ପଳେଇଲେ ମୁଁ ମୋର ବାଡ଼ି ବୁଡ଼ାଇକି ରଖ ଠିକ୍ ଦେଇଥିଲି ସିଏ ଆଉ ତାଙ୍କର ମନେ ନାହିଁ ପୁରେଇକି ନବା ପାଇଁ। ସେ ତାଙ୍କର ବାନ୍ଧିଲେ ବେଗେରେ ଆଉ ବାନ୍ଧିଲେନି ଏ ଛାନିଆଁ ଛା ଥାନରେ ଗଲେ ଡ଼େରି ହେଇଗଲାଣି। ଆଉ ଉଠେଇ ଦେଇଥିଲେ ବି ଏଇ ବାଟରେ ନେଇକି ଦେଇ ଦେଇଥାନ୍ତି। ଆଉ ସେତେବେଳ ଉଥେଇଲେନି ଗାଡ଼ି ମାଡ଼ିକି ପଳେଇଚନ୍ତି ପ୍ୟାକେଟେରେ ଫୋନ୍ ପଇଛି। ଦେଖିଲେ ଆଉ ଉଠେଇଲାା ଅଳକୁ ଯାଇଁକି କେନ୍ଦୁପଡ଼ା ନାଳ କ୍ରସ୍ କଲେଣି। କଲେ ଆଉ କଣ ଏଇ ସବୁ ଲେଟ୍ ହେଲାଣି ପୁଣି ଏତେ ବାଟା ପୁଣି ଫେରିକି ଯିବି ହଉଆଉ। କିଣିକି ଦେଇଦେବି ଖାଇବା ପାଇଁ ମନତେ ଦେଇଦବ ମନେ କରିକି ଖରା ବେଳକୁ। ନାଁଉ ପୁଅରିଆ ଖାଇସାଇଲେଣି ତାରି ପାଇଁ ଟିକେ ଜହ୍ନି ବାଜିବି ସେ ଜହ୍ନି ବାଜିଲେ ଭାତ ଖାଇବ।
ଆଜି ପ୍ରଧମର ତ ମହା
ଆଜି ହଉଛି ମଙ୍ଗଳପୁରୁ ହାଟ।
ଆଜି ମଙ୍ଗଳବାର।
ଆଜି ବୁଧୁବାର ନା ବୁଧବାର ହଉଛି ମଙ୍ଗଳପୁର ହାଟ।
ଗାଧେଇଲା
ଆଉ ଜଇଁ ପୁଅ
ଯାଇଛନ୍ତି ଯାଇଛନ୍ତି ସେଇଆଡେ।
ଆଉ କହିଲୁନି ଘରକୁ ଆସିଥାନ୍ତେ?
ସେ କାଲିଠୁ ଗଲେଣି କାଲିଠୁ ଗଲେଣି ଯେ କାଲି ଗଲେ କୁଆଡେ
ଆଉ କହିଲି ନ ଘରକୁ ଘର ବାଟେ ହେଇକି ଯିବେ।
ମୁଁ କହିଲି ଯେ ମୁଁ କାଲି କହିଲି ମୁଁ କହିଲି ଗଲା ବେଳକୁ ଯାହା ଘରକୁ ଘରେ ଖାଇ ପିଇକି ଶୋଇବୁ ଉପରାବେଳୁକୁ ଯିବ।
ହଁ ହଁ।
ସେ କହିଲେ ନା ମ କିଏ ଯାଉଚି ଏକୁଟିଆ ହଉ ଗଲେ ମୁଁ ନାହିଁ ଗଲେ ମୁଁ ଯଦି ନଥିବି ତାହେଲେ ତମେ ତ ଆଉ ଶଶୁର ଘର କୁ ଯିବନି ତମେ ନାହଁ। ମୋ ଶଶୁର ଘର ଯିବି ଆଜିଠୁ ମୋ ଛୁଆ ଛୁଆ ମାନଙ୍କର ମାମୁଁ ଘର ବୁଢିଲା ନାଇ। କହିଲ କହିଲେ କହିଲା ମୋ ବୋଉ ମୋ ବାପା କଣ ଯାଉଛନ୍ତି ତାଙ୍କ ଶଶୁର ଘରକୁ।
ସୁଭିନି କଥାଗୋରା ଅଧା କେଁ କେଁ ଶୁଭୁଛି।
ତମେ ମାନେ ବଡ ବଡ ହେଇଗଲଣି ତମେ ଯାଉଛ ତ ଆମେ ମୋ ଛୁଆ ତମେ ଆଜି ଠୁ ଆଜିଠୁ ବନ୍ଦ କରିଦବ ନା ସେ ବଡ ହେଲେ ମନକୁ ଯିବେନି ତମର ଆଜିଠୁ ତାଙ୍କର ମୁଁ ଯଦି ମରି ହଜିଗଲି ତମେ ତାଙ୍କ ମାନ ଙ୍କୁ ମାମୁଁ ଘର ବନ୍ଦ
ବୋପା ତୁ ମରି ହଜିଯାଉଚୁ।
ତାପରେ ତାପରେ ଖାଲି ଏତିକି କଥା ହେଲା। କଥା ହେଲା ପରେ କହିଲା ଆଉ ସେ ଗଲେ ତା ଛାଡିଲା ଭିତରେ ଗଲାଭରି ହେଲା।
ଥାନ୍ତେ ଖାଇ ପିଇକି ହଉଛି ଶୋଇ ପଡିଥାନ୍ତେ ଏଇଠି ତାପରେ ଯାଇଥାନ୍ତେ ଉଠିକି।
ବର୍ଷା ପବନ ଉଠୁଛି ବୋଲି ଗଲେ ତାପରେ ଶାସନ ଗଲେ ଯେ ହେଠିକି
କୁଲୁ ନାହିଁ।
ତାଙ୍କ ଶାସନ ଗଲେ ଯେ ଅଇଲେ ଏଗାରଟା ରେ ଏଠୁ ପହଁଚିଲେ। ହେଠି ଅଛନ୍ତି ପୁଣି ଆଜି ତାଙ୍କ ଅପାଙ୍କୁ ଧରିକି ଆସୁଛନ୍ତି ଆଉ।
ହଁ ହଁ।
ହଁ ମୁଁ ଅ ହଁ ତାପରେ ଆସିଲେ ଆମ ଯିବେ ଆଉ।
ହଁ ହଁ କଣ ରୋଷେଇ କରିଚ?
ରୋଷେଇ କିଛି କରିନି ଦହି ବରା ଆଣିକି ଖାଇଦେଇଚୁ।
ଉ ହୁଁ।
ମା ପୁଅ ଦୁଇଜଣଙ୍କା ଦହିବରା ଖାଇଦେଇଛୁ। ପଖାଳ ଅଛି ପୋଟଳ ଆଳୁ ଭାଜିବି। ସାରୁ ଆଳୁ ସିଝା ଅଛି ବାଇଗଣ ଭେଣ୍ଡି ଟମାଟୋ ପୋଡା ହବ। ସେ ଆସି ପହଁଚିଲା ବେଲୁକୁ ଗୋଟେ ସାଢେଗୋଟେ ହବ ବୋଧେ
ସେ ଅପା ବି ପଖାଳ ଖାଇବେ?
ସେ ଏଠି ଖାଇକି
ଉ ହୁଁ ହୁଁ ହୁଁ।
ଆଉ ତମେ ମା ପୁଅ କଣ ଖାଇବ ଯେ ରୋଷେଇ କରୁଚ?
ଏଇପା ମୋ ପୁଅ ପାଇଁ ଟିକେ ଏଇ ଜହ୍ନି ଭାଜିଲି ସଇଲା ସେ ତିି ରୋଷେଇ ଆଉ
ସେ ଖାଉଛି ଓ ସାଗ।
ନା ପୁଅ ପେଟ ଗରମ ହେଇଯାଇଛିି ବା ସେ ପଖାଳ ଦିଟା ଆଜି ଖାଇବ।
ଜହ୍ନି ଭଜା ଖାଉଛି ଜହ୍ନିଭଜା ଖାଉଛି।
ହଁ ତାର ଜହ୍ନି ଭଜା ପ୍ରିୟ।
ଫାଙ୍କା ଅଡ଼ିଓ।
ତାର ଜହ୍ନି ଭଜା ପୋଟଳ ଭଜା ସବୁ ଭଜା ଉପରେ ଯାହା ଦବ ସେ ଖାଇବା ତାର। ଭେଣ୍ଡି। ହେ ରହ ଲାଗନା। ନା ନା ଏ ରା କିଣା ହେଇକି ଆସିଥିଲା ନା।
ହଁ ନା ପୁରା ବର୍ଷା ପାଗ ଉଠାଇଛି ନା ଖରା ହେଇଛିି ଲୋ।
ହୁଁ ଖରା ନା ଜବର ଖରା ଗୁଳ ଗୁଳି ହଉଛି ଜୋରେ।
ସକାଳୁ କାଆଁଳିଆ କରିନି।
ନା ନା ଖରା ପାଞ୍ଚ ଚାରିଆଡେ ବର୍ଷା। ଏଇ ପରା କହୁଛି କୁନି ଦାରଣା କନ ବର୍ଷା ହେଇଛି ଏଠି ନାଇଁ ଆମ ଗାଁ ରେ।
ଆମର ପୁରା ଅନ୍ଧାର ହେଇଛି।
ହଁ ତମ ଆଡେ ତାହେଲେ ମେଘ ଟା ହବ ନା ଜବର ଖରା।
ଥଣ୍ଡା ଲାଗୁଛି।
ଆମର ତ ଟୋଟାଲ ମେଘ ହେଇନି ଥରେ ଅଧେ ହେଲେ ବି ହୁଅନ୍ତା ଟୋଟାଲ ହେଇନି ସବୁଆଡେ ହଉଛି ଇଆଡେ ନାହିଁ। ଦେଇହେଦିନ ଫୋନ କରିଥିଲା ତ ଏମିତି ବର୍ଷା ମେଘ ପବନ ହେଇଛି ମାନେ ତା ହିସାବ ବାହାରେ ଇଆଡେ ଟିକେ ନାଇଁ। ଓହ୍ ହୋ ମା
ହଉ। ଖରା ହଉଛି ପ୍ରବଳ ନା। ପ୍ରଛି
କିଏ ପୁଅ।
ହୁଁ।
ଏଇଠି ମୋ ପାଖରେ ଠିଆ ହେଇଛି।
ଯେ ମୁଁ ସିଏ ମୁଁ ନ ଶୋଇଲେ ସେ ଶୋଇବନି ତାକୁ ଶୋଇଦଲେ ଯାଇଁ ସେ ଶୋଇବ ର ଟିକେ ଭଜା ଟା ଭାଜିଦିଏ।
ଖାଇଯାଉ।
ମୁଁ ଖାଇଛି ସେ ନନାଙ୍କ ସାଙ୍ଗରେ ଭାତ ଖାଇଥିଲି ଭାତ ପୋଟଳ ଆଳୁ ଭାଜିଥିଲି ସକାଳୁ ଖାଇଛି।
ତମେ ଗରମ ଭାତ କରୁଛ।
ନା ଗରମ ଭାତ ବସେଇ ଥାନ୍ତି ପାଣି ବସେଇ ଥିଲି ଯେ ମୁଁ କହିଲି ଥାଉ ରାତି କୁ ବସେଇବି ବସେଇବି ନି ଓହ୍ଲେଇଦେଲି।
ହଁ ହଁ ମୁଁ ସେଇ ବାପ ସେ ବାପ ପୁହ ତ
ହୁଁ ଆଉ କଣ ବ
ଏ ନା କାଟୁଛୁ ଭାଜିବୁ ନା କଣ? ଘର ଘର ଏନା ପୁରା ପୁରା ଶୁନ୍ ଶାନ୍ ନା।
ହଁ ଆମେ ଦିଜଣ ଆଉ କେହି ନାହିଁ।
ସେ କଣ କରୁଛି କଣ?
ଏଇଠି ମୋ ପାଖରେ ଠିଆ ହେଇଛି ଚଗଲା ହଉଛି ଜହ୍ନି ଟାକୁ ପାଣିରୁ କାଢୁଛି ପୁରଉଛି।
ରଜ ସପିଙ୍ଗ ସଇଲାଣି। ଲୋ ରଜରେ କିଣାକିଣି ସଇଲାଣି କି ଲୋ?
ନାଇଁମ ରଜ ସ କିଛି କିଣି ନି। ମିନିମମ ପୁଅ ପାଇଁ ବା ଡ୍ରେସ ବି ଆଣନି କିଛି ଆଣନି ଦେଖିିଆ।
ତମର ତ ଦିଇଟା ବେଳା ହେଲି ଯେ ସେ ଖାଲି କହିବ ହେଆଡୁ ଆସେ। ଏଇନା ସୁୁନା କେତେ ଅଛି କିଲୋ ରେଟେ?
ସୁନା। ନା କଣ ପଚାରିଲୁ?
ହଁ।
ସୁନା ମୁଁ ଜାଣିନି। ମୁଁ ଜାଣିନି ସୁନା।
ଥିଲା ମୋଟ ଆମାଉଣ୍ଟ।
ମୁଁ ଆଣଲା ବେଳକୁ ଲକ୍ଷେ ପଞ୍ଚାଅଶୀ।
ଓହୋଃ ତୋ ମଙ୍ଗଳ ସୂତ୍ର ଟା କେତେ ନେଇଥିଲା?
ପଡ଼ିଥିଲା ପଚାଶ ହଜାର ବା। ହେ ରଅ ଲକ୍ଷେ ପଞ୍ଚାଅଶୀ ଥିଲା ମୋ ମଙ୍ଗଳସୂତ୍ର ଟା ପାଞ୍ଚ ଗ୍ରାମ କେତେ।
ସବୁବେଳେ ଆଉ କିଛି କମୁ ନାହିଁ ନା।
କଣ କଇଲ?
ପଖାଳ ଦିଟା ଖାଇବୁ, ଖାଇକି ଶୋଇବୁ ନା ଏଇନା ଖାଇବୁନୁ ଶୋଇ ପ
ନାଇଁ ଏଇଆଉ ଭାଜିକି ପୁଅକୁ ଟିକେ ଖୋଇଦେବି। ପୁଅ ଖାଇଚି। ହେ ଅଳ୍ପ ଦିଟା ଖାଇଚି ଆଉ ଦିଟା ଖୋଇଦେବି। ସେ ଶୋଇବ ଅଦି ଏଇନା ଉଠିବନି ତିନିଟା ଚାଟା ଏକାଥରେ। ପେଟ ଗରମ ହେଇଯିବ ତାକୁ ଅଳ୍ପ ଦିଟା ଖୋଇଦେବି ଭାତ। ଶୋଇଦେବି ମୁଁ ମୋର ଉଠିଲେ ଖାଇବି ମୁଁ ଏଇନା ଖାଇମିନି।
ପୁଅ ମାନେ ଆସିଲା ଳେ କେତେବେଳ ହଉଛି ହାଟରୁ?
ଆସିଲା ଆଳକୁ ସାତଟା ସାଢେ ସାତଟା କୋଉଦିନ ଆ ଟା ନଅଟା ପାଖାପାଖି ଏମିତି ହେଇଯାଉଛି। ଯୋଉଦିନ ଶୀଘ୍ର ସଇଲା ଶୀଘ୍ର ଜଉ ଦିନ ଲେଟ୍ ସଇଲା ଲେଟ।
ଆସିଲା ବେଳେ ଏକାବେଳେ ଆସୁଛନ୍ତି ନାଁ ଆଗ ପଛ ହେଇକି ଆଉଛନ୍ତି।
ନାଇଁ ଏକା ବେଳେ ଅଉଚନ୍ତି ସାଙ୍ଗ ହେଇକି।
ତମେ ସବୁ କରିକୁରାକି ବନ୍ଧାବନ୍ଧୀ କରିକି ଆସୁଥିବେ ଆଉ।
ହଁ ଏଇ ତ ବେପାର ସଇଲା ପରେ ତ ସେଇଟା ହଉଛି ପାଲ ଫାଲ ସବୁ ଭାଙ୍ଗିଲା ବେଳକୁ ଅଧଘଣ୍ଟେ ଘ ଣ୍ଟେ ଟାଇମ
ବାବୁନୁ ଲାଗେନା। ୟେଶ ଶି ଡାଉନ।
ହଉ। ହେ ଗଲା ଲୋ ଗଲା ଗଲା ଅନା ଲୋ ଠୋ କିନା ବଜେଇ ଦିଅନ୍ତି ଯାଣିଚୁନା।
କଣ କଲା ପିଲାଟା ଛେ।
କାଟେ।